ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା ନମସ୍କାର।
ହଁ ଆଜ୍ଞା ହଁ ସବୁ ଭଲ ଆଉ ଆପଣଙ୍କର?
ହଁ ଆମର ବି ସବୁ ଠିକ ଠାକ ସେମିତି ଦୁଖେ ସୁଖେ ଚାଲିଚି ଆଉ।
ଆଜ୍ଞା। ମୁଁ କହୁଥିଲି ଆପଣ ମୁଁ ଶୁଣିଲି କୁଆଡେ ଆପଣ ଏମ୍ ବି ଏ ହରିକା ଭ ଗରିକ କରିଛନ୍ ସବୁ।
ହ
ଆଉ ମୁଁ ଟିକେ କ ବୁଝିପାରିଥିଲେ ଆମେ ଯୋଉ ଏମ ବି ଏ ସବୁ କରୁଛନ୍ତି ଆମକୁ ସେ ଥିରେ କଣ ମାନେ କେମିତି କଣ ସାହାଯ୍ୟ ଆମେ ପାରିବ କେମିତି କଣ କୋଉ ଲେବୁଲର ଚାପ ଚାକିରି ବି ଆମକୁ ମିଳିପାରିବ କି ଏମ ବି ଏ କଲେ ଆମେ କଣ କରିପାରିବା। କେତେ ବର୍ଷ କଣ କୋର୍ସ ଏମିତି
ଏମ୍ ବି ଏ ତ ହଉଚି ପ୍ରଥମେ ଆପଣଙ୍କୁ ଯୁକ୍ତ ତିନି ପଢିବାକୁ ପଡିବ। ଏଟା ଯେହେତୁ ଗୋଟେ ମାଷ୍ଟର ଡିଗ୍ରୀ କହନ୍ତି ଏଇଟାକୁ। ତ ଆପଣ ପ୍ରଥମେ କ୍ତ ତିନି ନହେଲେ ଯୁକ୍ତ ତିନି ର ସମାନତା ସହିତ କୌଣସି ଏକ କୋର୍ସ କରିଥିବା ଦରକାର।
ଆଜ୍ଞା।
ପରେ ଆପଣ ମାଷ୍ଟର୍ ଡିଗ୍ରୀ ଆଡ଼କୁ ଆସିବେ।
ଆଜ୍ଞା।
ଓ ହୋ। ଏଥରେ ଏଥର ସେମତି କିଛି ମାନେ କୌଣସି ବ୍ୟାଗ୍ରାଉଣ୍ଡ ନାହିଁ କି କୋଉ ଅ କୋର୍ସ ରୁ ଆସିଛି କଣ ସେମିତି କିଛି ନାହିଁ ସବୁ ପ୍ରକାର ଛାତ୍ରଛାତ୍ରୀରେ ଅଂଶଗ୍ରହଣ କରିପାରିବେ।
ଆଜ୍ଞା।
ଯଦି ଆପଣି ବାଣିଜ୍ୟର ଛାତ୍ରଛାତ୍ରୀ ହେଇଥିବେ ତ ଏଇଟା ଟିକେ ଆପଣଙ୍କ ପାଇଁ ଅଧିକା ଫଳ ଅଧିକା
ଆଜ୍ଞା ଆଜ୍ଞା।
କି ଯଦି କଳା କି ବିଜ୍ଞାନ ରୁ ଆସିଥିବେ ତ ଟିକେ ଆପଣଙ୍କୁ ଅସୁବିଧା ହବ କିନ୍ତୁ ଏତେ ବି ଅସୁବିଧା ହବନି। ଆଉ ଏମିତି ରହୁଛି ତାପରେ ଆପଣ ଏଇ ବି ଯଦି ଏମ ବିଏ କରିବାକୁ ଚାହୁଁଛନ୍ତି? ଆ ଦୁଇ ତିନଟି ପରୀକ୍ଷା ରହୁଛି ଗୋଟେ କ୍ୟାଟ ରହୁଛି ଗୋଟେ ମ୍ୟାଟ ରହୁଛି ଆଉ ଅଝେଇ ରହୁଛି ଯଦି ଆପଣ କ୍ୟାଟ ପରୀକ୍ଷା ଉତ୍ତୀର୍ଣ ହଉଛନ୍ତି। ଆପଣ ଭଲ ଭଲ କଲେଜ କି ଭଲ ଭଲ ବିଶ୍ୱବିଦ୍ୟାଳୟରେ ଆପଣ ନାମ ଆସିବ ପାଠ ପଢିବାକୁ। ଆଉ ଯଦି ବଝେଇକି ଦେଇକି ଆସୁଛନ୍ତି ତ ସେଥିରେ ବି ଛୋଟ ମୋଟ କଲେଜରେ ଆପଣ ପଢ଼ିପାରିବେ କିନ୍ତୁ ଯେହେତୁ ଯଦି ଆପଣ କ୍ୟାଟ୍ କିଲୟର କରିଥିବେ ତ ଆପଣ ଭଲ ଭଲ କଲେଜରେ ପଢିପାରିବେ ଆଉ ଏମ ବି ଏ ଗୋଟେ ଏମିତିଆ ପାଠ। ପାଠ ସବୁଠି ପଢାଯାଏ ସମାନ ଛୋଟ କଲେଜ ହଉ ବଡ କଲେଜ ହଉ ପାଠ ସବୁବେଳେ ସମାନ କିନ୍ତୁ ଆପଣ ଯେତେବେଳେ କୋଉଠି ଗୋଟେ ଜାଗାକୁ ଯିବେ। ଗୋଟେ ଇଣ୍ଟରଭ୍ୟୁ ଦେବେ କି ସାକ୍ଷାତକାର କରିବେ ଗୋଟେ ଭଲ କମ୍ପାନୀ ପାଇଁ ଆପଣ ସେତେବେଳେ ପକେଇବେ ଆବେଦନ କରିବେ ସେତେବେଳେ ସେ ଆପଣଙ୍କ ଦେଖିବେ ଆପଣ କୋଉ କଲେଜ କୋଉ ବିଶ୍ଵବିଦ୍ୟାଳୟ ହଉ କି କୋଉ ଇନଷ୍ଟିଚ୍ୟୁଟ ରୁ ଆପଣ କରିକି ଆସ ସେତେବେଳେ ଆପଣଙ୍କର ଏଇ ଜିନିଷ ବହୁତ କାମରେ ଆସିବ। ପାଠ ଅଲଗା ଜିନିଷ ଆପଣ କଣ ପଢିଛନ୍ତି କଣ ନ ପଢିଛନ୍ତି ସେଟା ଅଲଗା ଜିନିଷ। କିନ୍ତୁ ଆପଣ କୋଉ କଲେଜୁ ଆସୁଛନ୍ତି ସେଇଟା ଟିକେ ଅଧିକା ଦେଖାଯାଏ ଏମ୍ବଏରେ।
ଆଜ୍ଞା ଆଜ୍ଞା।
ତାପରେ ଏମ ବି ଏ ର ତ ରହୁଛି ଛଅଟା ବିଭାଗ ରହୁଛି।
ତାମେ ଆମେ ଯୋଉ ଏ ହୁଇ କଲେଜ ର ଇଚ୍ଛା ଆମେ ଡାଇରେକ୍ଟ ଆଡମିସନ କରିପାରିବା ନା କରିପାରିବାନି
ହଁ କରିପାରିବେ କିଛି ଅସୁବିଧାନାହିଁ ଆପଣ ସେଠି ପଇସା ଦେଇକି ପାଠ ପଢି ଆଉ ଗୋଟେ ଗୋଟେ କଲେଜ ଅଛି ଭଲ ଭଲ କଲେଜ ଯୋଉଥିପାଇଁଁ କି ଆପଣ ଏଣ୍ଟାନ୍ସଦବାକୁ ପଡିବ ସେଠି ଆପଣଙ୍କୁ ସିଟି ଆସିଲେ ଆପଣ ପାଠ ପଢିପାରିବେ ନହେଲେ ଆପଣ ଯେତେ ପଇସା ଥିଲେ ବି ଆପଣ ସେଠି ପଢିପାରିବେନି
ଆଜ୍ଞା
ଏମିତି ରହୁଛି ଆଉ ସରକାର ଦ୍ଵାରା ବି ଆପଣଙ୍କୁ ବୃତ୍ତି ମିଳିବ ଯଦି ଆପଣ ଆ ଆପଣଙ୍କର କାଷ୍ଟ ଜେନେରାଲ ତଳକୁ କିଛି ବି ହେଇଥିବ। ତ ଆପଣଙ୍କୁ ପାଖାପାଖି ସେଭେଣ୍ଟି ଏଇଟି ପରସେଣ୍ଟ କି ହଣ୍ଡ୍ରେଡ୍ ରୁ ହଣ୍ଡ୍ରେଡ଼୍ ପରସେଣ୍ଟ ରହି କୁଆଡେ ଯିବେ ଆପଣ ଯେତିକି ପଇସା ଘର୍ଚ୍ଚ କରିକି ପାଠ ପଢି ଥିଲେ ଏଇ କଲେଜ ରେ। ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ସେତିକି ପଇସା ପ୍ରତିିବର୍ଷ ଆପଣଙ୍କ ଆକାଉଣ୍ଟକୁୁ ପଳେଇଆସିବ।
ଆଜ୍ଞା
ଆଉ ବେଳେବେେଳେ
ଏଇଟା ଗୋଟେ ଭଲ ଯୋଜନା ସରକାରଙ୍କ ତରଫରୁ ବହୁତ ସୁବିଧା ସାହାଯ୍ୟ ମିଳି ଯାଉଛି ପିଲାମାନଙ୍କ ପାଇଁ
ହୁଁ ତାପରେ ଆପଣଙ୍କ ଏମ ବି ଏ ଟା ହଉଛି ଗୋଟେ ଏମିତିକା ପାଠ ଆପଣ ଯଦି ତାକୁ କରିବେ ନା ପାଠ କଥା ତ ଛାଡନ୍ତୁ। ଆପଣ ଉ ମାନେ ଜୁ ନିଜର ଦୈନନ୍ଦିନ ଜୀବନରେ ବହୁତ ପ୍ରକାର ଚେଞ୍ଜ ଆସିବ ଯେମିତି କି ଆପଣ ବ ଧର ଲୋକମାନଙ୍କ ସହିତ ମିଶିବେ ଆଉ ଆ ଆପଣଙ୍କର ଯୋଉ କହନ୍ତି ନିଜର ସ୍କିମ୍ ଯୋଉଟା କୁହନ୍ତି କୌଶଳ ବା ତରିକା, ସେଥିରେ ଆପଣ ବହୁତ ପ୍ରକାର ଚେଞ୍ଜେସ୍ ଆସିବ, କିଛି ନହେଲେ ବି ଆପଣ ଯଦି ଚାକିରୀ ଖଣ୍ଡେ ବି ନ କରି ପାରେଲେ ଗୋଟେ ଭଲ ବ୍ୟବସାୟଟେ କରିପାରିବେ ଏ ହୋଉଚି ମା
ମୁଁ ବି ପଚାରିଥାନ୍ତି ଏବେ ଯଦି ଆମେ ଚାକିରି ଫାକିରି କରିବା ପାଇଁ ଆମେ ଯଦି ଇଛୁକ ନଥାଉ ଆମେ ସେଇ ଏମ୍ ବି ଏ ଥ୍ରୁରୁ ମାନେ ସାହାଯ୍ୟରେ ଆମେ କରିବିି ପାରିବା କିଛି ନିଜର ମାନେ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବା ନାଇଁ କି ଆଜ୍ଞା
ବ୍ୟବସାୟ ଟା ଦେଖନ୍ତୁ ବ୍ୟବସାୟ ଟା ସମ୍ପୂର୍ଣ୍ଣ ଭାବେ ଅଭିଜ୍ଞତା ଉପରେ ନିର୍ଭର କରୁଛି। ଆପଣ ଯଦି ଏମ ବି ଏ କରୁଛନ୍ତି ତାମାନେ ନୁହେଁ ଯେ ଆପଣ ଗୋଟେ ଭଲ ବିଜନେସ ମ୍ୟାାନ କି ବ୍ୟବସାୟିକ ଲୋକ ହେଇପାରିବେ। ସେଥିରେ କିଚି ସେମିତି କିଛି ଲେଖା ଯାଇନି କୌଣସି କ୍ଷେତ୍ରରେ।
ଆଜ୍ଞା।
ବ୍ୟବସାୟ ସମସ୍ତେ କରିପାରିବେ, କିନ୍ତୁ ଆପଣ ଉପଯୁକ୍ତ ପୁଞ୍ଜି ନିବେଶ କରିବା ପାଇଁ ଆପଣ ପାଖରେ ଅର୍ଥ ଥିବା ଦରକାର।
ଆଜ୍ଞା।
ଆପଣ ଗୋଟେ ଛୋଟ ଦୋକାନ ଟେ କଲେ ଆପଣ ପାଖରେ ପଇସା ନଥିବ ଆପଣ ଜିନିଷ କିଣିବେ ଦୋକାନଟା ଗୋଟେ କି ନେବେ ଦୋକାନରେ ଗୋଟେ ପିଲା ରଖିବେ ଏମ୍ ବିଏ କଣ ଗୋଟେ ମାଧ୍ୟମ। ବେପାର ଟାକୁ କେମତି ଆଗକୁ ବଢେଇବା ଅଧିକା ଗ୍ରାହକ କେମତି ଆମ ଦୋକା ନକୁ ଆସିବେ, କେମିତି ମାର୍କେଟରେ କି ବ୍ୟବସାୟରେ ଅଧିକ ବାକି ପଡିବନି ଦୋକାନ ମାନଙ୍କରେ, ତ ଏଇଟା ହେଲା
ମାନେ କୋଉ ମାନେ ଇଏରେ ଆମେ କଥା ହେଲେ ଆମେ ଲୋକ କୁ ଜଣେ ଲୋକଙ୍କୁ ମାନେ ଇଏ ହେଲ୍ପ କରେଇ ପାରିବା କି ଆମର ହଁ ଶୈଳୀ ଆମ ଆମଠୁ ଆପଣ ଜିନିଷ ନିଅନ୍ତୁ। ଇ ଆମର ମାନେ ଅଧିକା ଇଏ କରଇ ପାରିବା। ଧର ଯୋଉଠି ଜିନିଷ ଟା ଆମେ କିଣୁଛେ କି ବିକୁଛେ ସେ ଜିନିଷ ଟା ଆମେ ବୁଝେଇ ପାରିବା ଆଉ ଆଜ୍ଞା।
ଉଁ ହୁଁ। ଏମିତି ସବୁ ରହୁଛି ଆଉ ଆପଣଙ୍କର ବେସିକାଲି ରହୁଛି ଏମବ ଏରେ ଗୋଟେ ରହୁଛି ମାର୍କେଟିଂ ଗୋଟେ ରହୁଛି ଫିନାନ୍ସ। ଆଉ ଗୋଟେ ରହୁଛି ଏଚ ଆର୍ ଗୋଟେ ରହୁଛି ଆଇ ଟି ଆଉ ଗୋଟେ ହେଲା ଅପରେସନ୍। ଏମିତି ସବୁ ରହୁଛି ଆଉ ଆଉ ଓଡ଼ିଶାରେ ତ ସାଧାରଣତଃ ଭାବେ ଲୋକ ମାର୍କେଟିଂ ଆଉ ଫି ନାନ୍ସକୁ ବାଛନ୍ତି।
ଆଜ୍ଞା।
କାରଣ ମାର୍କେଟିଂ ଗୋଟେ ଏମିତିଆ ମାନେ କ୍ଷେତ୍ର। ଯେକୌଣସି ଲୋକ ବି ଯାଇ ସେଥିରେ ତିଷ୍ଟି ପାରିବେ ଏଥିରେ ଛା ଚାକିରି ମିଳିବାର ପ୍ରତିଶତ ଅଧିକା ଥାଏ। ଆଉ ଗୋଟେ ହେଲା ଫିନାନ୍ସ ଫିନାନ୍ସ ଟା ଟିକେ କଷ୍ଟକର ସାଧ୍ୟ।
ହଁ ହଁ।
ଗୋଟେ ହେଲା ଏଚ ଆର୍ ଏଚଆର ତ ଆପଣ ଜାଣିଥିବେ? ସବୁ କ୍ଷେତ୍ରରେ ଏଚ ଆର ଦରକାର ହଉଛି ଲୋକମାନଙ୍କର ନିଯୁକ୍ତି ହଉ ଲୋକମାନଙ୍କୁ ରଖିବା ହୁଁ।
ଆଜ୍ଞା।
ଆଉ ଗୋଟେ ରହିଲା ଆଇଟି ସେଟା ତ ଆପଣ ପୁରା ସମ୍ପୂର୍ଣ୍ଣ ଭାବେ ମାନେ ଟେକ୍ନୋଲୋଜି ଉପରେ ରହୁଛି। ଆଉ କିମତି କଣ ନୂତନ ଜିନିଷ ଆସିବ ଇଏ ହବ। ପାବନ ଏମିତି ସବୁ ରହୁଛି ଆଉ।
ଆଜ୍ଞା ତାହେଲେ ବହୁତ ମାନେ ଏ ଏଟାର ମାନେ ଅଧିକା ବୋଧେ ତାର ପଇସା ପଡୁଥିବା ଆ ପାଇଁ।
ନା ନା ନା ନା ପଇ ପଇସା ସେମିତି କିଛି ନାହିଁ ଆପଣ ଯଦି ଜୁ କ୍ ଦୁଇ ଯୁକ୍ତ ତିନି ବାଣିଜ୍ୟରେ କରିଥିବେ ଆପଣଙ୍କର ଏମ୍ ବି ଏ ଜାଣନ୍ତୁ କି ଥା ଟିରୁ ଚାଳିଶ ରୁ ପଚାଶ ଭଳିଆ ଆପଣ ଜାଣିଦେଲେ ଏମ ବିଏ ପାଠ।
ଆଜ୍ଞା।
ସେ ଗୋଟେ କ୍ୟାଟ ପରୀକ୍ଷା ଆସେ ସେ କ୍ୟାଟ ପରୀକ୍ଷା ଯଦି ଆପଣ ଦେବେ। ଆପଣ। ଯଦି ଦେରେ ଉତ୍ତୀର୍ଣ୍ଣ ହେଲେ ଆପଣଙ୍କ ମାଗଣା ସମ୍ପୂର୍ଣ୍ଣ ସବୁଠୁ ଭଲ ଇନଷ୍ଟିଚ୍ୟୁଟ ରୁ ଆପଣଙ୍କ ନାଁ ଆସିବ। ଆ ଆପଣ ସମ୍ପୂର୍ଣ୍ଣ ମାଗଣ ାରେ ପାଠ ପଢିପାରିବେ।
ଆଜ୍ଞା।
ସେଇଟା ଲୋକମାନଙ୍କର ବହୁତ ଇଚ୍ଛା ଥାଏ ଯିଏ ଏମ୍ ବିଏ ପଢ଼ନ୍ତି କି ସେଇ ଏକଜାମ ଟିରେ ଉତ୍ତର୍ଣ୍ଣ ହେବା ପାଇଁ। ଆଉ ଦୁର୍ଭାଗ୍ୟବତ ବଶତଃ ସେଇଟା ବହୁତ କଷ୍ଟ ସାଦ୍ଧୟ ଏକଜାମ ହୋଇଥାଏ।
ହଁ ହଁ ହଁ।
ଆଉ ବାକି ରହିଲା ଯୋଉ ଆମର ଓଡିଶାରେ ଯେମିତିକି ବହୁତ ସାରା କଲେଜ ଅଛି ଯଉ ବି ପିଟିୟୁଟି। ବିଜୁ ପଟ୍ଟନାୟକ ଯୋଉ ୟୁନିଭରସିଟି ଯୋଉ ଗୋଟେ ଅଛି ସେଠି ଆପଣ ଯେକୌଣସି ଘରୋଇ କଲେଜ ରହିଲା ମିନିମମ ଆପଣ ଧରି ଚାଲନ୍ତୁ ଅଶି ହଜାର ଦେଢ ଲକ୍ଷରେ ଆପଣ ଏମବିଏ କୋରସଟି କରିପାରିବେ। ଆଉ ଏଥିରେ ଗୋଟେ ଭଲ ଜିନିଷ ହେଲା ଆପଣ ଯେତିକି ପଇସା ଖର୍ଚ୍ଚ କରିବେ ପଚାଶରୁୁ ସତୁରି ପ୍ରତିଶତ ଆପଣ ବୃତ୍ତି ଦ୍ଵାରା ମିଳିଯିବ ସରକାର ଗୋଟେ ଯୋଜନା କରିଛନ୍ତି ତା ଦ୍ବାରା ଆପଣଙ୍କୁ ଫେରସ୍ତ ହେଇଯିବ ସେ ପଇସା।
ଓହୋ।
ମୋ ମତରେ ଆପଣ ଏମବଏ କଲେ ଭଲ ହୁଅନ୍ତା।
ହଁ କାହିଁକି ନା ସେଥିରେ ସବୁ ଚାକିରୀ କୁ ଚାକିରି ମଧ୍ୟ କରିପାରିବେ। ଆମର ନିଜର କିଛି। ବ୍ୟବସାୟ ଆମେ ମାନେ ଆରମ୍ଭ କରିପାରିବା। ମ ସବୁ ଆଡୁ ଆମକୁ ସାହାଯ୍ୟ ହେଇଯିବ ନାଇଁ କି।
ହୁଁ ହୁଁ ତାପରେ ସମାଜରେ ଆପଣଙ୍କ ର ଗୋଟେ ଅଲଗା ପ୍ରକାର ପ୍ରତିଷ୍ଠାତା ମାନେ ନିଜେ ନିଜେ ଆପଣ ନିଜକୁ ଗୋଟେ ଅନ୍ୟ ମଣିଷଠୁ ଭିନ୍ନ କରିକି ଗଢ଼ିବେ। ଆପଣ ସେଇଟା ଗୋଟେ ଥାଏ ଯୋଉ ଆମର ଥାଆନ୍ତି ସବୁ ଶି ଶିକ୍ଷାବିତ୍ ମାନ ଯେଉଁ ପଢ଼ାନ୍ତି ଏମବି ରେ ସେମାନେ ଆପଣଙ୍କୁ ଏତେ ମାର୍ଜିତ ଭାବରେ ଆପଣଙ୍କୁ ବଦଳେଇ ଦେବେ ଆପଣ ନିଜେ ବି ଜାଣିପାରିବେନି ଆପଣ ଏମ ବି ଏ ପୂର୍ବରୁ ଗୋଟେ ପ୍ରକାର ଥିବେ ଏମବ ଏ ସାରିଲା ପରେ ଆଉ ଗୋଟେ ପ୍ରକାର ହେଇଯାଇଥିବେ। ମାନେ ଏଟା ଅ ମ ଯାହାକୁ କହନ୍ତି ସ୍ୱୟଂଚାଳିତ ଆପଣ ନିଜେ ବି ଜାଣିପାରିବେନି ଆପଣ ଏତେ ଦିନକୁ ଦିନ ମାର୍ଜିତ ହେଇ ହେଇ ଯାଉଛନ୍ତି।
ଆଜ୍ଞା। ଆଉ ମୁଁ କହୁଥିଲି ସାର ଆଜ ଯ ଆମେ ଏମବିଏ କରୁଛେ ଯଦି ଆମେ ବ୍ୟ ବ୍ୟବସାୟ କ୍ଷେତ୍ରରେ ଆମକୁ ଯିବାକୁ ଇଚ୍ଛା ଅଛି ତା ପାଇଁ ଅଲଗା କିଛି କିଛି ପଢିବାକୁ ପଡିବ ନା ସେ ଏମ ବି ଏ ପାଠରେ ହିଁ ସବୁ ଜାକ
ସେଇ ଏମ୍ ବିଏରେ ଆପଣ ଆପଣ ଯେଉଁ ଆମର ଅଛି ବିଭାଗ ଯେଉଁ ଏମ୍ ବିଏର ଗୋଟେ ଅଛି ମାରକେଟିଙ୍ଗ ଆଉ ଗୋଟେ ହେଲା ଫିନାନସ ଆପଣ ଜଦି ମାରକେଟିଙ୍ଗ କଲେ ଆପଣଙ୍କ ପ୍ରଡ଼କ୍ଟଟା କେମିତି ବିକ୍ରି ହେବ ଆପଣ ଜାଣିପାରିବେ ଆଉ ଗୋଟେ ହେଲା ଫିନାନ୍ସ ଫିନାନ୍ସ ମାନେ ଆପଣଙ୍କ ଦୋକାନର ହିସାବ ପତ୍ର ହଉ ଆପଣ ବ୍ୟବସାୟର ଫିନା ମାନେ କୋଉଠୁ ଆସିଲା କେତେ ପଇସା କୁଆଡେ ଗଲା। ସେଟା ହେଲା ଫିନାନସ ଡିପାଟ ମେନଣ୍ଟ ଦିଟା ଆପଣ କଲେ ଆପଣ ସବୁ କ୍ଷେତ୍ରରେ ପାଖାପାଖି ଆପଣ ବେପାର ଟିକୁ ହଣ୍ଡେଲ କରିପାରିବେ
ଆଜ୍ଞା ଆଜ୍ଞା। ତାହେଲେ ବହୁତ ମାନେ ଭଲ ଏଇଟା ଆମ ମାନେ ଭବିଷ୍ୟତ ପାଇଁ ଏଇଟା ଗୋଟେ ବହୁତ ଭଲ ପାଠଟେ
ହୁଁ ଆଉ ଏବେ ତ ସରକାର ଆପଣଙ୍କୁ ଋଣ ବି ଦେଉଛନ୍ତି ପଢ଼ିବା ପାଇଁ ଆପଣ ଚାହିଁଲେ ବି ଏଇ ପାଠ ଯେଉଁ କ୍ଷେ-କ୍ଷେତ୍ର ପାଇଁ ଆପଣ
ଆଜ୍ଞା।
ନେଇପାରିବେ
ଆଚ୍ଛା।
ମୁ ଏମତି ସବୁ ରହୁଛି ଆଉ।
ଆଜ୍ଞା।
ଠିକ୍ ଅଛି ବନ୍ଧୁ ମୋର ଟିକେ ସମୟ ହେଇଗଲାଣି ମୁଁ ଟିକେ ଯିବି ବଜାରକୁ କିଛି ଜିନିଷ ଆଣିବା ପାଇଁ ଆଉ ଆପଣଙ୍କ ସହିତ କଥାଏ
ଆଜ୍ଞା କଥା ଏ ବହୁତ ଭଲ ଲାଗିଲା ହଁ ଧନ୍ୟବାଦ।
ହଁ ଧନ୍ୟବାଦ ରହିଲି।